ହାଏ ଗୁଡ଼ ମର୍ଣ୍ଣିିଂ।
ହଁ ଶୁଭସକାଳ।
ହଁ କୋଉଠୁ କହୁଥିଲେ?
ମୁଁ ଏଇ ଖୋର୍ଦ୍ଧାରୁ କହୁଥିଲି ଆଉ। ଆପଣ? ହଁ।
ଆଉ-ଆଉ-ଆଉ କଣ କରୁଛନ୍ତି?
ଏଇ ସକାଳୁ ଏଇନା ଜଳଖିଆ ସବୁ ସରିଲା ଖାଇବା ପିୟା ଆଉ। ଆପଣ ଖାଇସାରିଲେଣି?
ହଁ ଆମେ ଖାଇସାରିଲୁନି ଆମେ ତ ସକାଳୁ ସକାଳୁ ପଳେଇ ଆଇଛୁ ଭୋରୁ ଭୋରୁ ପୁରୀ ପଳେଇ ଆଇଚୁ ତ।
ଓହୋ ଆଜି ପୁରା କଣ ବନ୍ଦ ଯେ ପୁରୀରେ କଣ ଚଉଦ ଘଣ୍ଟା ଠାକୁରଙ୍କ ଦର୍ଶନ ବନ୍ଦ ଅଛି।
ହଁ ସିଏ ସକାଳୁ ଆମେ ଦର୍ଶନ କରିଦେଇଛୁ ଏବେ ବନ୍ଦ ହେଇଗଲାଣି।
ଓହ ଯାହା ହଉ ଆପଣଙ୍କର
ସକାଳୁ ସକାଳୁ ଆଜି ନା କରୁଛି।
ଅହ ତାହେଲେ ଠାକୁରଙ୍କର ଡୋରି ଲାଗିଛି ଆପଣଙ୍କ ପାଇଁ ଆଉ।
ହୁଁ ଆଉ ପ୍ରାୟି ପ୍ରାୟ ଆମର ଏଇ ସଣ୍ଡେ ଖଣ୍ଡେ ଆମେ ଆସୁ ଯେ।
ଅଁହ ଆପଣଙ୍କ ଘର ପାଖେରେ ନା କୋଉଠି?
ଆମେ ଯୋଉଠୁ ରଇବୁ ଆମେ ଭୁ-ଭୁବନେଶ୍ୱର ରେ ରହୁଛୁ ନା ଆମେ ଭୁବନେଶ୍ୱରରୁ କେତେ ଘଣ୍ଟେ ଲାଗୁଛି ଯିଆକୁ ଘଣ୍ଟାରୁ ଆଉ ଟିକେ କମ୍ ଲାଗୁଛି।
ଅହ ବୋଧେ ଏଇ କାରରେ ପଳେଇ ଆସିଥିବେ ଆଉ।
ନା ବାଇକ ଧରି ଯାଇଥିଲୁ ଆମେ ସବୁ ଆମେ ମେସ୍ ରେ ରହୁଛୁ ନା। ଆମ ଘରଟା ଇଆଡେ ଭଦ୍ରକ ଆମ ଘରଟା
ଓହୋ ଓ ଭଦ୍ରକ ପଟେ ଅହ ଆ ଭୁବନେଶ୍ୱରରେ କଣ ଚା କିରି କରନ୍ତି ନା କଣ?
ହଁ ହଁ ଚାକିରି।
ଉଁ ଆଉ ଜଗନ୍ନାଥ ଦେଖିଲେ ଆଜି ଭଲରେ ସବୁ?
ହୁଁ। ଏବେ ଟିକେ ଯିବୁ ସିବିଚ୍ ଟିକେ ଏଠି ଗଡ ପଡ ହଉଚେ ସିଏ ଆମ ନନା ଘର ଏଇଠି ତ। ସେଇ ଟିକେ ହେଇକି ଯିବୁ ଟିକେ ସିବିଚ୍ ବୁଲାବୁଲି ତାପରେ ଯିବୁ ସାତପଡା ଯିବୁ ଟିକେ ବୁଲାବୁଲି କରିବୁ ଆଉ।
ହଁ ହଁ ପୁରୀରେ ସାତପଡା ଟା ଯିବା କଥା ବଢିଆ ଜାଗାଟା ନା ସାତପଡା ହୁଁ।
ହୁଁ।
ହୁଁ ସାତପଡ଼ା ଏ-ଏଇ ସମୟରେ ତ ଯେତିକି ନୁହଁ ଶୀତ ଦିନରେ ବଢ଼ିଆ ଲାଗେ।
ସେଠି କଣ କି ସମୁଦ୍ର ହ ସମୁଦ୍ରକୁ ସେପଟେ ନଦୀଟା ଅଛି ତା ମାନେ ବେଳାଭୂମିଟାରେ ବୁଲିବାକୁ ଭଲ ଲାଗେ।
ହଁ।
ହଁ ଡଲଫିନ୍ ବି ପୁରା ପାଖେରେ ଆସିକି ଦେଖାଯିବେ ନେଇକି ଯିବ ଯୋଉ। ନୌକା ବାଲା ମୁ ଯାଇଛୁ ନା ଦେଖିଛୁ ସେ ସେଇଟା ମନେ ପଡିଯାଏ ଆଉ ହ ଆଉ ଜଗନ୍ନାଥ ଆଜି ଭିଡ଼ ଥିଲେ ନା ନାଇଁ ଠାକୁରଙ୍କ ପାଖରେ
ଆମେ ଭୋର ଦର୍ଶନ ଏତେ ବହୁତ ଲୋକ ନଥିଲେ କମ ଥିଲେ
ଉଁ ଭୋରରୁ ମାନେ ରାତି ଚାରିଟା ରେ ନା କଣ?
ହଁ ହଁ ହଁ ସିଏ ଆମ ଯୋଉ ନନା ଯିଏ ଅଛନ୍ତି ନା ନ ନାଚଛି ସିଏ ପୁରା ଇଏ ଚିହ୍ନା ପରୁଛ ହେଲା ସିଏ ଭିତରେ ନେଇକି ପୁରା ଦଶ
ହଁ ଯାହା ହଉ ବଢିଆ ଦେଲେ ଦର୍ଶନ କରିଦଲେ ଆଉ ଜଗନ୍ନାଥଙ୍କ ପାକୁ ଗଲେ ଆଉ ଏଇଠି ଯୋଉ ପଛପଟେ ନୃ ହ ଅଛନ୍ତି ସେଠି ଦେଖିଲେ ନା ନାହିଁ? ଆଉ ସକାଳୁ କଣ ଖାଇବା ପିଇବା ହେଲା?
ସକାଳୁ କଣ ଏଇ ଚକୁଳି ପିଠା ଦହିବରା। ଜଳଖିଆ ଖିଆ ହେଇଚି।
ହଁ। ଅ ହଁ ଚକୁଳି ପିଠା ଦହିବରା ସେ ବାହାରେ ଖାଇ ଦେଇଥିବେ ବୋଧେ ଆଉ ନା। ମୁଁ ଦର୍ଶନ କରିକି ଆସିକି ଆଉ-
ଖରୁ ଆଣିକି ବାହାରେ ନୁ ସେ ଯ ତାଙ୍କ ଘରେ ଆମେ ରେଷ୍ଟ କରୁଛୁ ତ ରେଷ୍ଟ ନଉ ଚୁ ସିଆଡ଼େ ଯିବୁ ସେ ନନାଙ୍କ ଘରେ ସେ ଦିଦି ଆଣିକି ଦେଇକି ଯାଇଥିଲେ।
ଓହ ହଉ ତାହେଲେ ତାଙ୍କ ଘରେ ଖାଇଲେ ନା ଏଇ ଘର ବଧେ ମନ୍ଦିର ପାଖରେ ନା କଣ।
ମନ୍ଦିର ଓ ପଛପଟରେ ତାଙ୍କ ଘରଟା। ଯ ଯୋଉ ବାଉଣ୍ଡରି ବୁଲିନି ପଛ ପଟେ ସେଇଠି ନା ତାଙ୍କ ଘର।
ହଁ ଏବେ ତ ଜଗନ୍ନାଥ ମନ୍ଦିର ଭାରି ସୁନ୍ଦର ହେଇଗଲାଣି ଚାରିପଟ ପୁରା ପ୍ରକଳ୍ପ ହେଇଯାଇ ଚି ଲୋକମାନଙ୍କର ଆଉ କିଛି ଅସୁବିଧା ହେଉନି ଆଉ।
ଆପଣ କଣ କରୁଛନ୍ତି ଏବେ।
ମୁଁ ଏଇନା ଆମର ଏଇନା ଟିକେ ଚାଲିଛି ଟିକେ ଘରେ ପିଲାମାନେ ସବୁ ଆସୁ ଛନ୍ତି ତ ତାଙ୍କୁ ପଢୋଉଛି ଟିକେ ଆଉ ଆଜି ରବିବାରେ ତ ଟିକେ ସମୟ ଅଛି ତ ଟିକେ ପଢ଼ାପଢ଼ି କରିଦେଉଚି ଆଉ।
ହାଉସ୍ ୱାଇଫ୍ ବଧେ।
ହୁଁ ନାଇଁ ହଁ ସେଇଭଳିଆ ଆଉ ହୁଁ। ଆଜି ସ୍କୁଲ ଛୁଟି ଅଛି ତ ହଁ ସେଥିପାଇଁ ତ ଘରେ ଟିକେ ସକାଳୁ ସବୁ ସରିଛି ଜଳକିଆ ପତ୍ର ତ ଏଇନା ଟିକେ ଖାଇବା ମ ପିଲାମାନଙ୍କୁ ପଢ଼ାପଢ଼ି ଚାଲିଛି ଆଉ।
ଖୋର୍ଦ୍ଧାରେ ରହୁଛନ୍ତି ନା ଖୋର୍ଦ୍ଧାରେ ଖୋର୍ଦ୍ଧା ଖୋର୍ଦ୍ଧା କୋଉ ଜାଗା।
ଆ ସେଇ ପ୍ରପର ଖୋର୍ଦ୍ଧା ତ ମାନେ ସେଇ ଖୋର୍ଦ୍ଧା ଟାଉନ ଉପରେ ଆଉ।
ହଉ ଟାଉନରେ
ବରୁଣେଇ ହଁ ହଁ।
ହଁ।
ଆଉ ପଣ ଆସିଲେନି ଏବେ ରଜରେ ବରୁଣେଇ ଆସିଲେନି ବଢ଼ିଆ ହେଇ
ହଁ ହଁ ବରୁଣେଇ ଆମେ ଏଇଆ ଭୋଜି କରି ଥିଲେ ଏବେ ମଝିରେ ଏଇ ନୂଆବର୍ଷରେ ଭୋଜି କରୁଥିଲୁ ଆମେ ବରୁଣେଇରେ।
ହଁ କେମିତି ଲାଗ
ସେ କହୁନଥିଲେ ଯେ ବାରହା କଣ ଇଏ କରୁଥିଲା ମାରିଦେଉଥିଲା ନା କଣ କହୁଥିଲେ ଟି।
ହଁ ହଁ ବାରାହା ମାରି ଦେଇଥିଲା ସେଇଠୁ ଲୋକ
ନୁହଁ ସେ କଣ ସାଉଣ୍ଡୁ ଅଧିକ ପ ଥାଏ ଆମେ ଯାଇଥିଲୁ ସେଇଠି କରୁଥିଲୁ ଏଇ
ହଁ ବ ବରୁଣେଇରେ କଣ ଏବେ ଟିକେ ବଢିଆ ହେଇଗଲାଣି ଆ ଅଗ୍ ଗୁରୁ ବରୁଣେଇରେ କଣ କି ଭାରି ଜଙ୍ଗଲ ଥିଲା ସେଠି କହନ୍ତି ବାଘ ଫାଗ ବି ଏ ବାହାରନ୍ତି ବୋଲି। ଏବେ ଟିକେ ହେଇଗଲାଣି ସବୁଆଡ଼େ ପରିଷ୍କାର ପରିଚ୍ଛନ୍ନ ସ ବୁଆଡ଼େ ରାସ୍ତା ଭଲ ହେଇଗଲାଣି। ଆଉ ସେତେବେଳ ଟାଇମ୍ରେ ତ ବରୁଣେଇ ଉପରକୁ ଯିବାକୁ ହେଲେ ପୁରା ପାହାଡ଼ ଭିତରେ ଭଳିଆ ଗଲେ ଯିବା ଭଳିଆ ହେଉ ଥିଲା ଏବେ କଣ କିି ପାହାଚ ପୁରା ବଢ଼ିଆ ସୁନ୍ଦର ବି ସବୁ ହେଗଲାଣି ମାନେ ଚାରିଆଡ଼େ ଭଲ ଟିକେ ହେଇଗଲାଣି ଆଉ।
ହଁ ହ ଆଉ ବରୁଣେଇ ଉପରୁକୁ
ଲେ ଏ ଯଉ ଆପଣଙ୍କର ଯୋଉ କାଈପଦର ପିର ବାବା ନୁହଁ ନା ଅଛନ୍ତି ବା।
ହଁ ହଁ ହଁ କାଇ ପତର ପିର ବାବା ଭଲ ନା ଯାଇ ଲୋକ ସବୁ
ଯୋଉ ରଣପୁର ଯୋଉ ପାହାଡ଼ ଉପରେ ଯେଉ ମନ୍ଦିର। ମୋର ଆଉ ଗୋଟେ ଉଗ୍ରତାରା ଆମ ଯାଇଥିଲୁ ମନେ ଅଛି ହଁ।
ହଁ ଉଗ୍ରତାରଙ୍କର ତ ବହୁତ ମାନେ ତାଙ୍କର ଖ୍ୟାତି ସେ ଠାକୁରଙ୍କ ପାଖରେ ତମେ ଯାହା ମନସ୍କାମନା ପୂର୍ଣ୍ଣ କର ମାଆ ପୁରା ଜିନିତି ସବୁ ଶୁଣନ୍ତି।
ସି ମାଛ ଭୋଗ ଲାଗେ ନା ହେଟି ମାଛ।
ହଁ ହଁ ହଁ ସେଠି ଆମିସ ଭୋଗ ହୁଏ।
ହ ହୋ
ଆଉ ଏଇଠି ଯୋଉ ଆପଣ ଯୋଉ ବରୁଣେଇ ର ଉପରକୁ ଚଢିକି ଯାଇଛନ୍ତି ଯୋଉ ସୀତା କଣ୍ଡ ଅଛି ଦେଖି
ନା ନା ମୁଁ ସେ ଉପରୁ ଆମେଯାଇନୁ
ହଁ ଯିବା ହୋରି କ ଝିଅ ପିଲା ଏଡା ଚଢିକି ପଳଉଛନ୍ତି
କରିଥିଲେ ଆମେ ଯିଏ ଲେଟ ପହଞ୍ଚିଲୁ ସକାଳୁ ଉଠି ପହଞ୍ଚିଯାଇ ଦେଇଥିଲୁ ଆମେ ଗୋଟେ କାମର କୁଆଡେଥିଲୁ ଇଏରୁ ଯାଇକି ସବ ରୋଷେଇ ଫୋଷଇ କରିଥିଲେ ତାପରେ ଆମେ ପହଞ୍ଚଲରୁ ହେଇଗଲାଣି ଗୋଟେ ସାଢ଼େ ଗୋଟେ ତାପରେ ସେଇଠୁ ଇଏ କରିକିଉ ଗଲୁନୁ ପଳେଇ ଆଇଲୁ ଆଉ
ହଁ ଆପିର ବାବାଟା ଖାଲି ଶୁଣିଛନ୍ତି ନା ଯାଇଛନ୍ତିରବାବ
ଯାଇଛି ଯାଇଛି ନା ପିରା ଭବା ଯାଇଛି।
ହଁ ସେଠି ଯୋଉ ଚିଠି ଲେଖ ଜାଣିଛନ୍ତି ଯୋଉ ଚିଠି ଲେଖିକି ବାନ୍ଧନ୍ତି ଗ
ଇଏ ଯାଇକି ଆମ ହିନ୍ଦୁ ବିକିବେ ଇଏ ତାଙ୍କର କିଏ ଆମର ଯୋଉ ସିରାମ ନେଇକିଏ କରିବେ ନୁହ ହଁ
ହଁ ତାହେଲେ ଏପଟେ ଯ ମାନେ ଖୋର୍ଦ୍ଧାରେ ପ୍ରାୟ ଜାଗା ସବୁ ଯାଇଛନ୍ତି ନା ଏଇ ଯୋଉ ଠାକୁର ଠାକୁର ରାମଙ୍କ ମନ୍ଦିର ହେଇଛି ରଣପୁର ଯଉ କହୁଛନ୍ତି ରାମ ମନ୍ଦିର ସେଇଟା ଯାଇଛନ୍ତି ନା ନାହିଁ
ଯୋଉ ଫତଗଡ ରାମ ମନ୍ଦିର ହଁ ହଁ ଯାଇଛି ନା ଦେଇ ଯାଇଥିଲି ଦୁଇ ମାସ ପୂର୍ବରୁ ଯାଇଥିଲି।
ହ ହ ଆଉ ତାହେଲେ ତ ବଢିଆ ବଢିଆ ଜାଗା ସବୁ ବୁଲିଗଲେଣି ଆଉ ଆଉ ଏଇପଟେ ଯୋଉ ଆସିଲେ ନା ପୁରୀ ଭୁବନେଶ୍ୱର ପଟଦି ପୁରୀ ଆସିଲେ ଏବେ ଯୋଉ ବାଟରେ ଆମର ସୁନ୍ଦରୀପଦା ପାଖରେ ଯଉ ଜଗନ୍ନାଥ ମନ୍ଦିର ହେଇଛି ସେଠି ଯାଇଛନ୍ତି ନା ନାଇଁ
ସୁନ୍ଦରବଦ ପାଖରେ ଜଗନ୍ନାଥ ମନ୍ଦିର
ହଁ ବଢିଆ ହେଇନି ସୁନ୍ଦରପଦା ପାଖରେ ଜଗନ୍ନାଥ
ସେଇଟା ନାମୁଁ ଯାଇନି ସେଠିକି
ହଁ ସେଇଟା ମାନେ ଫେରିଲା ବେଳେ ଯଦି ସମୟ ହବ ଦେଖିକି ଯିବେ ସେଇ ରାସ୍ତାରେ ତ ଆସିବେ ଯିବେ ବଢ଼ିଆ ଲାଗିବ ସେଇପଟା ଭୁବନଶ୍ଵର ଯିବା ପାଇଁ ସୁନ୍ଦରବଦା ପଟେ ଯିବେ ଜଗନ୍ନାଥ ମନ୍ଦିର ହଁ ହଁ ଗୋଟେ ଜାଫିୟର ୟୁନିଭର୍ସିଟି ଅଛି ତାପରେ ପଡ଼ିବ ଆଉ ବଢ଼ିଆ ମାନେ ଜଗନ୍ନାଥ
ମାନେ ସେଇଟା ଆମର ଯେଉଁ ସୁନ୍ଦର ବଦା ଆଡ଼କୁ ପଶିବାକୁ ପଡ଼ିବ ନା ପୋଖରୀ ପୁଟ ଆଡ଼କୁ ଆସିବାକୁ ପଡ଼ିବ।
ହନ୍ ସେଇଟା ତ ମୁଁ ତା ରୁଟା ଠିକ ରେ କହିପାରିନି କିନ୍ତୁ ସୁନ୍ଦରୀ ପଦା ପଟେ ତ ପଡେ ସେଇଟା ଆଉ ଆମ ଜଟଣୀରୁ ମାନେ ଯେଉଁ ଖୋର୍ଦ୍ଧା ତାପରେ ଜଟଣୀ ଏମିତି ହେଇକି ଯେଉଁ କୁଦିଆରି
ହଉ ଯେଉଁ ଏନ୍ଏଚରେ ଆସିବେ ଆସିଲା ବେଳକୁ କେଉଁଠି କେଉ ପଟେ ଯିବେ ତାପରେ
ମାନେ ଭୁବନେଶ୍ୱର ପଟୁ ନା ପୁରୀ ପଟୁ
ନା ଧର ଆପଣ ଏବେ ସୁନ୍ଦର ପଦା ଯୋଉ କହୁଛନ୍ତି ସେଟା ଜଟଣୀ ଟୁ ଯଦି ଆସିବେ ସେପଟ ବାଟ ଅଛି ସୁନ୍ଦରବଦା
ହଁ ହଁ ଜଟଣୀ ପଟୁ କଲେ ଆପଣ କୁଦିଆ ଯେଉଁ କୁଦିଆରି ଦେଇଲା ପରେ ବାଁପଟ ସାଇଡ଼ରେ ସୁନ୍ଦରବଦା ସିଧା ସେଇ ରାସ୍ତାରେ ଗଲେ ପୁରା ମନ୍ଦିର ପଡ଼ିବ ଆ ସେପଟେ ଭୁବନେଶ୍ୱର ଦେଇକି ସୁନ୍ଦରବଦା ବେଳେ ଆସିଲେ ଭଳିଆ ବଢ଼ିଆ ଜଗନ୍ନାଥ ମନ୍ଦିର ହେଇଛି। ପୁରା ମାଉସୀ ମା ମନ୍ଦିର ସବୁ ବଢିଆ ହେଇଛି ସେଇଟା ଭଲ ଜାଗାଟା ଦେଖିବାକୁ ହଁ ବଢ଼ିଆ ଜାଗାଟା ମାନେ ଭଲ ଲାଗିବ ମାନେ ଏଇ ପଥର ଫଥର କଟା ହେଇକି ସବୁଆଡେ ହେଇଛି ତ ସେଇଟା ଭଲ ଲାଗିବ
ହୁଁ
ହଁ କାଇ ମୁ ଖୋର୍ଦ୍ଧା ପଟେ ଏ ଯେଉ ରାମ ମନ୍ଦି ଯେମତି ହେଇଛି ବୈଷ୍ଣବ ଦେବୀ ସେମିତି ହେଇଛି ପୁରା ଗୁମ୍ଫା ଭଳି ହୋଇକି ଠାକୁର ଅଛନ୍ତି। ଏରେ ଚଢି ଚଢ଼ି ଚଢି ଚଢ଼ି ଯେଉ ବୈଷ୍ଣବ ଦେବୀ ସେଇଟା ବି ବଢ଼ିଆ ମନ୍ଦିରଟା ଯାଇଛନ୍ତି ସେଠିକି
ବୈଷ୍ଣବୀ ଖୋର୍ଦ୍ଧା ଖୋର୍ଦ୍ଧା ଆଡକୁ।
ହଁ ଏ ଏବେ ନୂଆ ହେଇଛି ବୈଷ୍ଣବ ଦେବୀ ଯେମିତିି ଶିଆଡ଼େ ତାକୁ ଦେଖିକି ଏଠି ତିଆରି ହୋଇଛି ରାମ ମନ୍ଦିର ବୈଷ୍ଣବ ମନ୍ଦିର।
ନା ସେଟା ଯାଇନି। ଏ ଲଡ଼ୁଆ ବା ହୁଡ଼ୁଆ ବୁଲି ଦେଇେଇଛି କିନ୍ତୁ ସେ ଏଇଟା ଯାଇନି।
ହଁ ନାଇଁ ସେ ବଢିଆ ବଢିଆ ଜାଗା ଏପଟେ ସବୁ ହେଇଗଲାଣି ଆଉ ତ ଆମର ଯୋଉ
ବହୁତ ବହୁତ ଜାଗା ଅଛି ଆମେ ଯଉଠିକ ଯାଇନୁ। ଏଇ ଯୋଉ ବିରଜା ଆପଣଙ୍କ ଯୋଉ ନାହିଁ ବିରଜା ସେଇଠିକି ଯାଇଥିନି ବହୁତ ଜାଗା ଅଛି କିନ୍ତୁ କଣ କରିବେ।
ବିରଜା ଆପଣ ଭଦ୍ରକ ଆଡେ ଗଲେ ବିରଜା ପଡିବ ଆଉ ନା।
ହୁଁଁ ହୁଁ।
ସେଇଠି ବିରଜା ମନ୍ଦିରରେ ତ ସବୁ ଆମର ହଁ ଅସ୍ଥି ବିସର୍ଜନ ହୁଏ ଆଉ। ସେପଟେ ସବୁ ଅସ୍ଥି ନେଇକି ପକାନ୍ତିନି ହଁ। ହଁ ଆପଣ ତାହେଲେ ଜଗନ୍ନାଥ ଦର୍ଶନ ଭଲରେ କରିଦେଲେ ସେଇଟା ହେଉଛି ବଡ଼ କଥା। ଲୋକ ଜଗନ୍ନାଥ ମନ୍ଦିର ଯାଉଛନ୍ତି ଠାକୁରଙ୍କୁ ଦର୍ଶନ କରିପାରୁନାହାନ୍ତି ଭଲରେ ନା।
ହୁଁ ହଁ।
ଖାଇବା ପିଇ ସାରିକି କେତେବେଳୁ ସବୁ ବାହାରିବେ ନାଇଁ ନା ପୁରୀ ଯିବେ ଯଉ।
ସନ୍ଧ୍ୟାବେଳକୁ ଆମେ ବାହାରିବୁ ଆ ସନ୍ଧ୍ୟାବେଳ
ଓହୋ ଏଇନା ତାହେଲେ ସମୁଦ୍ର ଯିବେ ଗାଧୋଇ ପଦେଇ ପୁଣି ଯାଇ ସନ୍ଧ୍ୟା ବେଳକୁ ବାହାରିକି ଫେରିବେ ଘରକୁ ନା। ହଁ ହଁ। ହଁ ହଉ ଯାଆନ୍ତୁ ତାହେଲେ ବୁଲାବୁଲି କରନ୍ତୁ ଆଉ ହେଁ ରଖୁଛି।
ହଉ ହଉ ହଉ ହଉ ହଉ।
ନା